ହ୍ୟାଲୋ ହଁ ଆପଣ ମୋ କଥା ଶୁଣିପାରୁଛନ୍ତି ତ?
ଆଜ୍ଞା, ଶୁଭାଯାଉଛି ଆପଣଙ୍କୁ?
ହଁ ହଁ।
ଅ ନମସ୍କାର, ନମସ୍କାର।
ଆଜ୍ଞା, କୁହନ୍ତୁ।
ଆପଣ ଏବେ କଣ କରୁଥିଲେ ବର୍ତ୍ତମାନ?
ମୁଁ ଏଇ ଘର ଝାଡୁ କରୁଥିଲି।
ଆଚ୍ଛା, ଆପଣ ଘରେ ଘରର ସବୁ କାମ କରନ୍ତି?
ଘରେ ଟିକେ ମୁଁ ଆକ୍ଚୁଆଲି ଘରେ କିଛି ବି କରେନି କିନ୍ତୁ ଯୋଉ କୁହନ୍ତିନି ପରିସ୍ଥିତି ବାଧ୍ୟ କରେ ମଣିଷକୁ। ମାଙ୍କ ଦେହ ଟିକେ ଖରାପ ହେଲା ସେଇଥି ପାଇଁ ବାଧ୍ୟ ହେଇ ସବୁ କାମ କରିବାକୁ ପଡୁଛି ଆଉ।
ଆଜ୍ଞା ମୁଁ ବର୍ତ୍ତମାନ ଏବେ ତ ଟିକେ ବର୍ଷା ଛାଡ଼ିଛି ଯେହେତୁ ମୁଁ ଟିକେ ଛାତ ଉପରେ ଭ୍ରମଣ କରୁଛି।
ଆଜ୍ଞା।
ସନ୍ଧ୍ୟା ବେଳେ ବି ଆପଣ କଣ ଖାଇଛନ୍ତି ନା କଣ ଖାଇବେ?
ହଁ ସନ୍ଧ୍ୟା ବଳେ ଏଇ ସେଇ ବରା, ପିଆଜି ଆସିବେ ଆଉ। ମତେ ମୁଁ ଜାଣିଛି।
ଆଉ ଆଜି ଆପଣ ଖରା ବେଳେ କଣ ଭୋଜନ କରିଥିଲେ?
ଖରାବେଳେ ଉ ଖରା ବେଳେ ଭାତ, ଡ଼ାଲି ପୋଟଳ ତରକାରୀ, ଆଉ ଶାଗ ଆଉ ଆପଣ କଣ ଖାଇଥିଲେ?
ମୋର ଯେହେତୁ ଆଜି ଗୁରୁବାର ସାଧା ବାର। ଅ ସେଥିପାଇଁ ସବୁ ବିନା ପିଆଜ ରସୁଣ। ଭାତ, ଡ଼ାଲି ଗୋଟା ଭେଣ୍ଡି ଭଜା ଆଉ ଅ ବିନ୍ସ ଆଉ ଆଳୁ ଭଜା ମୁଁ ଖାଇଥିଲି।
ଓହୋ, ହୋ। ଭଲ।
ଆପଣଙ୍କୁ ଅଧିକ କଣ ଭଲ ଲାଗେ ଖାଇବାକୁ ପଖାଳ ଭଲ ଲାଗେ ନା ଗରମ ଖାଇବାକୁ ଭଲ ଲାଗେ?
ଆମେ ଯେହେତୁ ଓଡ଼ିଆ ଆମର ପଖାଳ ହିଁ ପ୍ରିୟ।
ଆଜ୍ଞା ଗରମ ଦିନ ତ ପଖାଳ ବିନା ରହିିଁ ହବନି ଟୋଟାଲି।
ଆଜ୍ଞା।
ପଖାଳ ରେ ଏମିତି ସାଧା ପଖାଳ ନା ଦହି ରେ ଛୁଙ୍କ ଦିଆହେଇଥିବ ସେ ପଖାଳ ଭଲ ଲାଗେ?
ମତେ ଏତେ ଦହି ପସନ୍ଦ ନୁହଁ ବୋଲି ମତେ ସାଧା ହିଁ ଭଲ ଲାଗେ ଟିକେ। ମୁଁ ଆକ୍ଚୁଆଲି ସାଧାରେ ସେ ଯୋଉ ପୁଦିନା ଆଉ ଆମ୍ବ କଷି ଅଦା ଏଇଗୁଡ଼ା ଟିକେ କଞ୍ଚା ଲଙ୍କା ଛେଚିକି ପକାଏ ଲେମ୍ବୁ ଚିପୁଡ଼ିଲେ ଭଲ ଲାଗେ।
ଓ ଆଚ୍ଛା ଆମେ ସେଇଥିରେ ଖାଲି ଟିକେ ଦହି ପ କିନ୍ତୁ ମତେ କିନ୍ତୁ ଦହି ପଖାଳ ବହୁତ ଭଲ ଲାଗେ।
ନାଇଁ ଯୋଉମାନଙ୍କୁ ଦହି ପସନ୍ଦ ସେମାନଙ୍କୁ ଦହି ପକେଇଲେ ଭଲ ଲାଗିବ।
ଆଜ୍ଞା ଆଜ୍ଞା।
ହୁଁ ହୁଁ। ଆଉ ଆପଣ ଏବେ କଣ କରୁଥିଲେ?
ମୁଁ ଏବେ ବସିଛି ଛାତ ଉପରେ। ଟିକେ ବର୍ଷା ଛାଡିଛି ତ ଛାତ ଉପରୁ ଆସିକି ବୁଲୁଛି ଟିକେ।
ଓହୋ ଭଲ
ଆଜ୍ଞା। ଆପଣଙ୍କ ମାଆଙ୍କ ଦେହ ଖରାପ ହେଇଛି ଆପଣ କହୁଛନ୍ତି କଣ ହେଇଛି ଅଧିକ ସିରିଅସ୍ କିଛି କିଛି ନା ଏମିତି ଜର ଥଣ୍ଡା ଟିକେ ପାଗ
ନାଇଁ ଏଇ ଗୋଡ ଟିକେ ଇଏ ହେଉଛି ଆଉ
ଆଛା ଏବେ କେମିତି ଅଛନ୍ତି?
ହଁ ମେଡିସିନ ଖାଇକି ଟିକେ ଭଲ ଆଉ।
ଆଛା।
ଓହୋ, ଆଉ ଆପଣଙ୍କ ଘରେ ସମସ୍ତେ ଭଲ ତ?
ଆଜ୍ଞା, ଆମ ଘରେ ସମସ୍ତେ ଭଲ ଅଛନ୍ତି। ଏଇ କିଛି ଦିନ ହବ ମୋର ଜଣେ ଜେଜେମା ଯିଏ ଅଛନ୍ତି ତାଙ୍କ ଦେହ ଟିକେ ଖରାପ ଥିଲା। ଏବେ ସି ଟିକେ ଭଲ ହଉଛନ୍ତି ଧୀରେ ଧୀରେ ଆଉ।
ଆଜ୍ଞା ଯାହା ହଉ। ଆଉ ଘରେ କିଏ କିଏ ସମସ୍ତେ ରୁହନ୍ତି?
ଆମର ଯେହେତୁ ଯୌଥ ପରିବାର ଆମ ଘରେ ବାପା ମା ଜେଜେ ବାପା ଜେଜେମା ଦାଦା ଖୁଡି ଆଉ ଆମେ ତିନି ଭାଇ ଭଉଣୀ ଆଉ ଗୋଟେ କୁକୁର ଅଛି।
ଯାହା ହଉ ଭଲ ଲାଗିଲା ଶୁଣିକି। ମାନେ କଣ କୁକୁର ବହୁତ ପସନ୍ଦ ତମର?
ହଁ କେବଳ କୁକୁର ନ ମତେ ସବୁ ପଶୁ ବହୁତ ପସନ୍ଦ।
ଭଲ ହୁଁ ହୁଁ। ହୁଁ। କିନ୍ତୁ ଘରେ ଖାଲି କୁକୁର ଅଛି ଆଉ କିଛି ନାହିଁ?
ନା ଏବେ ବର୍ତ୍ତମାନ ପାଇଁ କେବଳ କୁକୁର ହିଁ ଅଛି। ଏମିତି ବହୁତର ଇଏ ୟା ନା ହଉଛି ବ୍ଲାକ୍ କି ତ ୟା ପୂର୍ବରୁ ତ ଆଉ ଜଣେ ବି ଥିଲା। ତା ନାଁ ଥିଲା ଲାଲି ଆ ସିଏ ମୁଁ ଯୋଉ ବର୍ଷ ଜନ୍ମ ହେଇଥିଲି ସେ ସେଇ ବର୍ଷ ହିଁ ଆସ ଥିଲା ସିଏ ପୁରା ଚଉଦ ବର୍ଷ ଆମ ଘରେ ରହିଥିଲା।
ଓହୋ।
ମାନେ ଗୋଟେ ପୁରା ଛୋଟ ଆମ ଆମେ ଯଉ ଆମେ ଭାଇ ଭଉଣୀ ଅଛୁ ତ ସିଏ ବି ସି ଆମର ଜଣେ ଭଉଣୀ ଭଳିଆ ହିଁ ଥିଲା ବହୁତ ସମସ୍ତେ ତାକୁ ବହୁତ ଭଲ ପାଉଥିଲେ।
ଭଲ ଭଲ।
ଆଜ୍ଞା ତା ପୂର୍ବରୁ ଏମିତି ବହୁତ ତର କେବଳ ମୁଁ ନୁହେଁ ମୋ ଘରେ ମୋ ବାପା ଆଉ ମୁଁ ପିଇସି ଯିଏ ଅଛନ୍ତି ସିଏ ବି ମଧ୍ୟ ଏମିନ୍ତି ପଶୁ ମାନଙ୍କ ପ୍ରତି ବହୁତ ଭଲ ପାଇବା ତାଙ୍କର। ତ ଏମତି ମୋ ବାପା ଯିଏ ଏମିତି ଯାଆନ୍ତି ସେତେବେଳେ ବାହାରକୁ ତାଙ୍କ ସହ ଥରେ ଆ ଗୁଣ୍ଡୁଚିମୂଷା ହଁ ଗୋଟିଏ ଗୁଣ୍ଡୁଚିମୂଷା ତାଙ୍କ ପଛେ ପଛେ ପଳେଇ ଆ ଥିଲା ସିଏ ବି ଆମ ଘରେ ବହୁତ ଦିନ ରହିଥିଲା।
ଆଜ୍ଞା ଭଲ। ମାନେ କୁହନ୍ତିନି ପଶୁ ମାନେ ଆକ୍ଚୁଆଲି ମାନେ ଚିହ୍ନି ପାରନ୍ତି କୋଉ ମଣିଷ ଭଲ କୋଉ ମଣିଷ
ଆଜ୍ଞା ଆଜ୍ଞା।
ହଁଅ।
ଆପଣଙ୍କୁ ପଶୁ ଭଲ ଲାଗନ୍ତି ନା ସେମିତି ନାଇ?
ନାଇଁ ନାଇଁ ମତେ ସମସ୍ତେ ମାନେ ଭଲ ଲାଗନ୍ତି। ମଣିଷଙ୍କ ଠୁ ତ ପଶୁମାନେ ବହୁତ ବିଶ୍ଵସ୍ତ।
ହଁ ଏଇଟା ତ ଆପଣ ବହୁତ ଠିକ୍ କଥା କହିଲେ। ଆଜିିକାଲି ଦୁନିଆରେ ବର୍ତ୍ତମାନ କାହିଁକି ବର୍ତ୍ତମାନ ଦୁନିଆରେ ତ ପଶୁମାନେ ହିଁ ଅଧିକ ସା ଥିରେ ରୁହନ୍ତି ମଣିଷ ମାନଙ୍କଠୁ ଅଧିକ।
ହଁ ଆଉ ଆପଣ ବଡ଼ ନା ଆପଣଙ୍କର ବଡ଼ ଭଉଣୀ କିଏ ଅଛନ୍ତି?
ହଁ ମୋର ଜଣେ ନିଜର ବଡ଼ ଭଉଣୀ ଅଛନ୍ତି। ଆଉ ମୋର ଦାଦାଙ୍କର ଗୋଟେ ଛୋଟ ପୁଅ ଯିଏ ମୋଠୁ ସାନ ଆମେ ତିନି ଭାଇ ଭଉଣୀ ଘରେ ରହୁଚୁ।
ଓ ମାନେ ଆପଣ ହୋଉଛନ୍ତି ଦି ଭଉଣୀ? ହୁଁ ସେ ଭଉଣୀ କଣ କରନ୍ତି?
ସିଏ ମୋ ଠୁ ତିନି ବର୍ଷ ବଡ଼ ସିଏ ବିଟେକ୍ କରୁଛି।
ଓହୋ କୋଉ ଜାଗାରେ?
ଆ ଆଇଟିଆର୍ ସେଇ ଶିକ୍ଷା ଅନୁସନ୍ଧାନ ଆଇଟିଆର୍ ଆଜ୍ଞା।
ହୁଁ ହୁଁ।
ଆପଣଙ୍କୁ ଅଧିକ କଣ ଭଲ ଲାଗେ ଆପଣଙ୍କୁ କୁକୁର ଅଧିକ ଭଲ ଲାଗ ନ୍ତି ନା ବିଲେଇ ଅଧିକ ଭଲ ଲାଗନ୍ତି?
ମତେ ବିଲେଇ କୁକୁର ଠୁ ମାନେ ଦି ଜଣ ଯାକ ଭଲ ଲାଗନ୍ତି ବା କି ବିଲେଇ କୁକୁରଠୁ ମତେ କୁକୁର ଭଲ ଲାଗନ୍ତି।
ଆଚ୍ଛା ମାନେ କୁକୁର ସେ ଟିକେ ଅଧିକ ମନୋଭାବ ରଖିଛନ୍ତି ଆପଣ।
ହୁଁ।
ମୁଁ ବି ଯେତିକି ଜାଣିଛି ମୁଁ ମୋ ପାଖକୁ ଅଧିକାଂଶତ ମୁଁ ଏମତି ଡାକିଦେଲେ ମୋ ପାଖକୁ କୁକୁର ପଳେଇ ଆସନ୍ତି ଜଲ୍ଦି। ମାନେ ମୋ ସବୁ ମିଶିଯାଆନ୍ତି କିନ୍ତୁ ବିଲେଇ ମାନେ ଜମା ଆସନ୍ତିନି ମୋ ସାଙ୍ଗ ମାନ ମ ତ ଏମତି ଆ ଫଟୋ ଭିଡିଓ ବଗେରା ପଠାନ୍ତି ମୁଁ ଦେଖେ ମୁଁ ପଚାରିଲା ତମ ମାନଙ୍କ ପାଖକୁ ପିଲେଇି ପଳେଇ ଆସଛନ୍ତି ମୁଁ କେତେ ଡାକି ଆ ପଛରେ ଗୋଡେଇଲେ ବି ମୋ ପଛକୁ ଆସି ପାରିବେନି ମୋ ପାଖକୁ ଆସନ୍ତିନି କେବେ ନଥିଲେ ହେଉଚି ଆ ମୁଁ ଯେହେତୁ ଘରେ ରହୁଛି ମୋର ଗୋଟେ କୁକୁର ଅଛି ଯେହେତୁ ତ ତା ସହିତ ରହିଲା ବେଳକୁ ତାଙ୍କର କଣ ଯୋଉ ସ୍ମେଲ ଟା ଥାଏ ସେ ସେଇଟା ଆଇ ଥିଙ୍କ ମୋ ବଡର ରୁୁ ବି ଆସୁ ଥିବ କାରଣ ପଶୁ ମାନ ହିଁ ଜାଣି ପାରିବେ ନା ତ ଏଥିପାଇଁ କି ବିଲେଇ ମାନେ ବୋଧେ ଆସି ଆସୁନାହାନ୍ତି ମୋ ପାଖକୁ।
ହୁଁ।
ଆଉ କଣ କୁହନ୍ତୁ? ହ୍ୟାଲୋ। ହ୍ୟାଲୋ। । ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ, ହଁ ମୋ କଥାେ ଶୁଭୁଛି ତ?
ହଁ କଟି ଯାଇଥିଲା ଏବେ ଟିକେ ମଝିରେ।
ହଁ ସେ ବର୍ଷା ହଉଛି ତ ସେଇଥିପାଇଁ ନେଟୱାର୍କ ଭଲସେ ରହୁନି।
ଓହୋ।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
ଆଉ କଣ କୁହନ୍ତୁ?
ଆଉ ଆପଣଙ୍କ ଭାଇ ଏବେ କୋଉ କ୍ଲାସରେ?
ତାର ଏବେ ପଞ୍ଚମ କ୍ଲେ ପଞ୍ଚମ ଶ୍ରେଣୀରେ ସେ ପାଠ ପଢୁଛି।
ଓହୋ ହୋ।
ଆଜ୍ଞ।
ଭଲ ବଡ ଦିଦିଙ୍କ ସହିତ କେବେ ଝଗଡା ହୁଏ?
ହଁ ବହୁତ ଥର ଏମିତି ଝଗଡା ହୁଏ, ଘରେ ଭାଇ ଭଉଣୀ ରହିଲେ ତ ଝଗଡା ହବ।
ହିଁ ହିଁ ହିଁ ହଁ ସେଇଟା ତ ସତ କଥା।
ଆପଣଙ୍କର କିଏ ଭାଇ ଭଉଣୀ ଅଛନ୍ତି ନା?
ହଁ ନାଇଁ ନାଇଁ ମୁଁ ବଡ ମୁଁ ତଳେ ମୋ ଭାଇ ସେ ସେ ତମରି ବ୍ୟାଚର ତାର ବି ଏଥର ପ୍ଲସ ଟୁ ସରିଲା।
ଓହୋ ଆଚ୍ଛା।
ହୁଁ ହୁଁ।
ସିଏ ବି କଣ ପଢିବେ ଭାବିଛନ୍ତି ଭବିଷ୍ୟତରେ?
ସେ ସେଇ ବିଟେକ୍ କରିବ।
ତାଙ୍କର ବୋଧେ ସେ ବିଜ୍ଞାନ ପଢୁଥିଲେ।
ହଁ ହଁ ନାଇଁ ଆମେ ଦି ଜଣ ଯାକ ହିଁ ଆମର ବିଜ୍ଞାନ ପଢୁଥିଲୁ। ବାକି ମୋ ଲାଇନ ଟା ଅଲଗା ହେଲା ତା ଲାଇନ ଅଲଗା ହେଲା ଆଉ।
ହଁ ହଁ।
ହୁଁ ହଉ ଠିକ ଅଛି ହଉ ଆମେ ପରେ କେବେ କଥା ହବା ହେଲା।
ଆଜ୍ଞା ଆଜ୍ଞା।
ହଉ ଠିକ ଅଛି ହଉ, ।